ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କୁହନ୍ତୁ।
କଁ କହିଲ।
ମୁଁ କହିଲି କୁହନ୍ତୁ କଣ କରୁଛନ୍ତି।
କଁ ତମ ଆଡେ ଏବେ ବର୍ଷା ହଉଛି କି।
ଆମ ଆଡେ ତ ପୁରା ସ୍ନାନ ପୂର୍ଣ୍ଣିମା ଠାରୁ ବର୍ଷା ଚାଲି ଲାଗି ରହିଛି।
ହୁଁ ବହୁତ ଆବାଜ ଆସୁଛି ତ।
ହୁଁ ହୁଁ। ବୋଉ ତୁମ ଆଡେ ବର୍ଷା ହୋଉନି କି?
ହଁ ହୋଉଚି ତ ଏତେ ମାତ୍ରାରେ ହ ହୋଉନାହିଁ କମିଗଲାଣି।
ହୁଁ ହୁଁ ତୁମର କେଉ ଇଏ କି ସେଇଠି ଜାଗ କେ ଡିଷ୍ଟ୍ରିକ୍।
ଆମର ରହୁଚି ଯାଜପୁର।
ଓହୋ ତ ତୁମର ବର୍ଷା ବେଶୀ ହୋ?
ନାଇଁ ବର୍ଷା ଏବେ ଛାଡିଗଲାଣି। ତାପରେ ପଢ଼ାପଢ଼ି କଣ କରୁଚ?
ପଢ଼ା ପଢ଼ି କିଛି ନାହି ଗ୍ରାଜୁଏସନ ସାରିକି ଅଛି ଆଉ।
ହୁଁ କୌଣସି ସେ କୌଣସି ଅଲଗା ଏକ୍ଜାମ ପାଇଁ ପ୍ରିପାରେସନ୍ ପାଇଁ ହେଉଛ କି?
ହୁଁ।
ତ ତା ପାଇଁ କଣ ପ୍ରିପାରେସନ୍ ଚାଲିଛି ନା ନାହିଁ?
ହଁ ଚାଲିଛି ସେମିତି।
ହୁଁ।
ତୁମେ?
ମୁଁ ତ ଏବେ ହେଇ ଶୋଇକି ଉଠିଚି।
ଉଁ ହୁଁ ତମର ପଢାପଢା?
ପଢ଼ାପଢ଼ି ସେମ ତ ଚାଲିଚି।
ମାନେ କଣ ପଢାପଢି ସେ କରୁଚ?
ପଢ଼ାପଢ଼ି ଏବେ ମୁଁ ତ କମ୍ପ୍ୟୁଟର ପାଇବା ବାବଦରେ ପାଠ ପଢ଼ୁଥିଲି। ତ ଏବେ ସରିଗଲା ତ ଏବେ ଭାବୁଛି ଆମର ବାଣିଜ୍ୟ କରିବି ବୋଲି।
ଓହୋ। ଗ୍ରାଜୁଏସନ୍ ତମର ସରିଲାଣି?
କଣ କହିଲ?
ଗ୍ରାଜୁଏସନ୍ ସରିଲାଣି?
ଆଜ୍ଞା।
କେବେଠୁ କଉଇଅର ପାସ୍ ଆଉଟ୍?
ଛବିଶି।
ଚବିଶି?
ଛବିଶ୍।
ଏଇ ବର୍ଷ?
ଆଜ୍ଞା।
ଓହୋ। ତାପରେ ପିଜି ଫିଜି କରିବାର ଅଛି ନା ଏମିତି କଣ କରିବାର ଅଛି?
ନାଇଁ ଆଉ ପଢ଼ିବି ନାହିଁ।
ସରିଗଲା?
ହୁଁ ହୁଁ।
ତାପରେ ବିଜିନେସ କରିବ?
ହୁଁ।
ବଢ଼ିଆ ଆଉ।
ତ ମୁଁ ତୁମକୁ କିଛି କୋଶ୍ଚିନ୍ ପ୍ରଶ୍ନ ପଚାରିବି କିଛି ଉତ୍ତର ଦେଇପାରିବ?
ହୋଉ ପଚାର ମୁଁ ଚେଷ୍ଟା କରିଦବା ପାଇଁ।
ଆମର ସିନ୍ଧୁ ସଭ୍ୟତା ର ପ୍ରମୁଖ ବନ୍ଦର କେଉଁଠାରେ ଥିଲା କହିପାରିବ?
ହୁଁ ଲାଗୁଛି ଲୋଥାଲ ରେ ଥିଲା ବୋଲି।
ହୁଁ ଲୋକଥାଲ। ଆମର ସିନ୍ଧୁ ସଭ୍ୟତା କେଉଁ ନଦୀ ଉପତ୍ୟକାରେ ବିକଶିତ ହୋଇଥିଲା?
ସେଇଟା ସିନ୍ଧୁ ନଦୀରେ ଉଁ ନଦୀରେ ହିଁ ହେଇଥିଲା।
ଉହୁଁଁ ଆମ ରୁଗେ ଦ୍ଵାରରେ ସର୍ବାଧିକ ସୁକ୍ତ କାହାକୁ ଉତ୍ସର୍ଗ କରାଯାଇଛି କହିପାରିବ
ଉଁ ଏଟା ତ ମୁଁ ଜାଣିନି କିନ୍ତୁ ତୁମେ ଜାଣିଚ ଏଟା ଟିକେ କୁହ ତ?
ଏତେ ଆମର ରହୁଛି ଇନ୍ଦ୍ର
ଓହୋ।
ଆମର ବେଦ କେତୋଟି ଅଛି?
ହୁଁ ବେଦ ଆମର ଚାରୋଟି।
କହିପାରିବ କେଉଁ କେଉଁ?
ରୁକ୍ ସମ ଜଜ ଅର୍ଥବ୍ୟ।
ହୁଁ ଆମର ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ କେଉଁଠାରେ ହୋଇଥିଲା?
ଲୁମ୍ବିନିରେ।
ଲୁମ୍ବିନ ଲୁମ୍ବିନୀ ଏବେ ତାର କେଉଁ ଦେଶଟାରେ ଅଛି କହିପାରିବ?
ଲମ୍ବିିନ କେଉ ଦଶରେ ଅଛି?
ଆମର ଏବେ ନେପାଳ।
ହଁ ହଁ ନେପାଲ।
ହୁଁ।
ହୁଁ।
ଆମର ମହାବୀର କେଉଁ ଧର୍ମର ପ୍ରବର୍ତ୍ତକ ଥିଲେ?
ଜୟନ ଧର୍ମର।
ଆ ତମେତ ଏଗୁରା ବଧେ ମୋତେ ଲାଗୁଚି ପଢିଚ।
ହଁ ଟିକେ ଟିକେ ପଢିଚି ଆଉ ଜାଣିଚି। ହୁଁ।
ଆମର ମୌର୍ଯ୍ୟ ସାମ୍ରାଜ୍ୟର ସ୍ଥାପକ କିଏ ଥିଲେ?
ମୌର୍ଯ୍ୟ ଯିଏ ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ।
ଆମର ଚାଣକ୍ୟଙ୍କ ରଚିତ ଗ୍ରନ୍ଥ କେଉଁଠି?
ଅର୍ଥଶାସ୍ତ୍ର ଥିଲା।
କଁ କହିଲ?
ଚାଣକ୍ୟର ଅନ୍ୟ ନାମ ଥିଲା କୌଟଲ୍ୟ। ମୁଁ କହିଲି ଚାଣକ୍ୟର ଯୋଉ ଅସ ରଚିତ ଗ୍ରନ୍ଥ ଥିଲା ଅସ୍ତ୍ରଶସ୍ତ୍ର।
ହ୍ୟାଲୋ।
ଅର୍ଥଶାସ୍ତ୍ର କହିଲି ବା।
ହଁ ଏ ଷଠିକ ଉତ୍ତର। ଆମର କଳିଙ୍ଗ ଯୁଦ୍ଧ କେଉଁ ରାଜାଙ୍କ ସମୟରେ ହୋଇଥିଲା?
ଅଶୋକଙ୍କ ସମୟରେ।
ହୁଁ ଆମର କଳିଙ୍ଗ ଯୁଦ୍ଧଟି କେଉଁ ନଦୀ କୂଳରେ ହେଇଥିଲା କିଛି କହିପାରିବ?
ଦୟାନଦୀ କୂଳରେ।
ହୁଁ ଦୟାନଦୀ କୂଳରେ।
ଉଁ।
ଆମର ଅସମ ଶିଳାଲିପି କେଉଁ ଲିପିରେ ଲେଖ ଯାଇଥିଲା?
କେଉଁ ଲିପିରେ ହଁ ସାୟଦ ବୋଧେ କଁ କହିଲ ବ୍ରାହ୍ମୀ ଆଉ ଖରଷ୍ଠି।
ଆ ଏ ବହୁତ ଭଲ ଉତ୍ତର ଦଉଚ ତମେ। ଆମର ଗୁପ୍ତ ଯୁଗକୁ କଣ କୁହାଯାଏ।
ଗୁପ୍ତ ଯୁଗକୁ ଶ୍ଵର୍ଣ୍ଣ ଯୁଗ ବୋଲି କୁହାଯାଏ।
ଆମର ସୁନର ଆବିଷ୍କାର ସହ କାହାର ନାମ ଜଡ଼ିତ?
ଆର୍ଯ୍ୟଭଙ୍କର।
ଅ ହଁ ଆଯ୍ୟ ଭଟ ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ କେଉଁ ରାଜ୍ୟରେ ଅବସ୍ଥିତ?
ବିହାର।
ବିହାର ବିହାର ର ଅନ୍ୟ ନାମ କଣ ଥିଲା କହିପାରିବ?
ବିହାରର। ପାଟନା କି। ପାଟନା ତ ତା ରାଜଧାନୀ ସରି ସରି ମଗଧ ହଁ।
ପାଟ ପାଟଣା ହେଲା ତା ରାଜଧାନୀ ଆରେ କାହାର ରାଜ ଦରବାରକୁ ଆସିଥିଲେ।
ଅ ମେଘା ସନାସ୍ଥ ଆସିଥିଲେ ଯୋଉ ଚନ୍ଦ୍ରଗୁପ୍ତଙ୍କ ଉଁ ରାଜଧାନୀ କି ତାପରେ ହଁ ହଁ।
ମୋର ଇଣ୍ଡିଗାର ରଚୟିତା କିଏ?
ସେଇ ମେଘା ଥିଲେ।
ଙ୍କ ପ୍ରଥମ ଧର୍ମଚକ୍ର ପରିବର୍ତ୍ତନ କେଉଁଠାରେ ହୋଇଥିଲା କହିପାରିବ?
ହେଟା କନଫ୍ୟୁଜ ଅଛି ଲାଗୁଛି ସାରନଥରେ ହେଇଥିବ।
ହୁଁ ତମେ ଏଗୁରା ବୋଧେ ଆଗୁରୁ ପଢିଛ ବୋଧେ।
ହଁ ଟିକିଏ ଟିକିଏ ସେମତି।
ସବୁ ତ ଉତ୍ତର ଦେଇ ଦଉଚ।
ହୁଁ।
ବୁଦ୍ଧଙ୍କ ମାହା ପର ପରିନିର୍ମାଣ କେଉଁଠାରେ ହୋଇଥିଲେ?
ହୁଁ ସେଟା ମୁଁ ଜାଣିନି ତୁମେ କହିଦିଅ।
ହେଟା ଆମର କୁଶୀନଗରଠାରେ ହୋଇଥିଲା।
ଓହୋ।
ଆମର ଜୈନ ଧର୍ମର ଚବିଶତମ ଅ ତାଙ୍କର କିଏ କହିପାରିବ।
ତୀର୍ଥଙ୍ଗ ହେଲା ମହାବୀର।
ମହାବୀର ଆମର ଗୁପ୍ତବଂଶର ସର୍ବଶ୍ରେଷ୍ଠ ଶାସକ କିଏ ଥିଲେ?
ସମୁଦ୍ର ଗୁପ୍ତ।
ହୁଁ ଅଜନ୍ତା ଗୁମ୍ଫା କେଉଁ ରାଜ୍ୟରେ ଅଛି କହିପାରିବ?
ଏଟା ମହାରାଷ୍ଟ୍ରରେ ହିଁ ଅଛି।
ହଁ ଭଲ ତ ଉତ୍ତର ଦଉଚ।
ହଁ।
ତମେ ବୋଧେ କୌଣସି କମ୍ପିଟେଟିଭ ଏକ୍ଜାମ ପାଇଁ ବୋଧେ ପ୍ରିପାର ଯଉ ପ୍ରସ୍ତୁତି ଚଲେଇଛ ବୋଧେ।
ହଁ ଚାଲିଛି ସେମିତି।
ହୁଁ ସେଥିପାଇଁ ସଠିକ୍ ଉତ୍ତର ଦେଇ ଦଉଚ।
ଓହୋ। ଆଉ ତୁମେ ତ ପଢାପଢି କଣ କ ନା ନା ଖାଇନି ଜଷ୍ଟ ଉଠିଲି ଏବେ ଖାଇନି।
ହୁଁ ସକାଳୁ ଉଠି ଏ ଏକ୍ସସାଇଜ କରୁଚ? ସକାଳୁ ଉଠିକି ଯୋଗ କରୁଚ?
ଯୋଗ ନାଇଁ ତ, ଏମତି ଚଲାବୁଲା ଟିକେ କରେ ଆଉ।
ହୁଁ।
ହୁଁ, ଆଉ ରଥଯାତ୍ରା ପୁରୀକି ଆସଛ ନା ନାହିଁ?
ନାଇଁ ରଥଯାତ୍ରା ପୁରୀ ତ ଯାଇ ହବନି। ତ ବହୁତ ଗହଳି ର-ରହୁଛି। ହାଲୋ।
ହୁଁ।
ତ ବହୁତ ଗହଳି ରହୁଛି ତ ସେମିତିରେ ତ ଯାଇହବ ନାଇଁ।
ଓହୋ ହୋ, ହଁ। ରଥଯାତ୍ରା ମାନେ ତ ଗହଳି ଆଉ କଣ କରିବା? ବର୍ଷକୁ ଥରେ ହିଁ ଆସେ।
ହୁଁ, ହୁଁ, ବହୁ ଆଡ଼ମ୍ବରେ ମଧ୍ୟ ହୁଏ।
ହଁ। ତ ତୋମ ସେପଟେ ହୁଏ କି ନାହିଁ ପାଖାପାଖି?
ହୁଁ, ଆମର ଏଠି ଜଗନ୍ନାଥ ମନ୍ଦିର ଅଛି ତ ସେଠି ମଧ୍ୟ ହୋଇଥାଏ।
ଅଁ, ହଁ।
ବହୁତ ଲୋକ ଯାଇ ମଧ୍ୟ ରଥର ଦୌଡ଼ିକୁ ଟାଣନ୍ତି।
ହଁ।
ମାଉସୀ ଘରକୁ ଖେଳି ଖେଳି ଆସିଥାନ୍ତି ପ୍ରଭୁ ଜଗନ୍ନାଥ।
ହଁ। ରଥଯାତ୍ରା ତ କିଛି ନିଆରା।
ହୁଁ, ଓଡ଼ିଆ ଜାତି ପାଇଁ ବହୁତ ଆନନ୍ଦ ଏବଂ ଖୁସିମୟ।
ହଁ। ତାହେଲେ ଆଉ ଆଜିର ଖାଇବା ତୁମର ହେଇଗଲାଣି?
ନାଇଁ ମୁଁ ସକାଳେ ଉଠିକି ଏଇ ରଖିଥିଲି ସୋଲା ଆଉ ମୁଗ ଏବେ ହି ଖାଇଲି।
ଓହୋ, ବଢିଆ ହେଲ୍ଦି ଜିନିଷ ଖାଉଛ ମର୍ଣିଂ ରୁ ଆଉ।
ନାଇଁ ମୁଁ ଟିକିେ ସୋଲା ମୁଗ ତ ସକାଳୁ ଉଠିକି ଖାଏ ତ।
ହଁ।
ତୋମେ ତାହେଲେ ଖାଇନ?
ନାଇଁ ଖାଇନି ଖାଇବି ଏଫ।
ହୁଁ।
ହଉ ଠିକ ଅଛି ଆଜି ତ ସମୟ ହେଇଗଲାଣି ନେକ୍ସଟ୍ କଲ୍ ରେ କଥା ହବା।
ଆଜ୍ଞା ଧନ୍ୟବାଦ।
ହଁ, ହଁ।